ହଁ କଣ କହୁଥିଲ?
ହଁ ମୁଁ କହିଲି
ନା ଏବେ କିଛି କରିନି ବସିଛି।
କାମ
କଣ କରୁଛ?
ଆମର ଆମ ଏଇଠି ଘରେ ବସିଛି ଆଉ କଣ କରିବୁ।
କଣ ତମ ସେପଟେ ସାଉଣ୍ଡ ଶୁବୁଛି? ହଁ।
କିଛି ତ ନାହିଁ ମୁଁ ଘରେ ବସିଛି।
ନା ଏବେ ଶୁଭୁନି।
ଏବେ ହଁ ହଁ। ହଁ ମୁଁ କହୁଥିଲି ବା ତମର ସେପଟେ ଜଙ୍ଗଲ ଏରିଆ ରେ ସବୁ ଅଛନ୍ତି ପଶୁ ପକ୍ଷୀ ଯୋଉ ଅଛନ୍ତି ସେପଟେ?
ହଁ। ପକ୍ଷୀ ପଶୁ ଅଛନ୍ତି ହାତୀ ବି ଅଛି। ବେଲେ ବେଲେ ରାସ୍ତା କଡ଼ରେ ବି ଚାଲି ଆସେ।
ମର ତ ହାତୀ ହାତୀ ପଳେଇଆସେ ତମର ସେ ମାନେ ତମ ଘର ପାଖକୁ ପଳେଇଆସେ?
ହଁ ପଳେଇଆସେ ବେଲେ ବେଳେ।
ଆସିଲେ ତ ହୋଉଛି ଯୋଉ ଘରଫର ସବୁ ଭାଙ୍ଗି ଦୋଉଥିବ।
ହଁ।
ହଁ ହଁ ଆଉ ସେଥିରୁ ସାବଧାନ ନେଇକି ରହିବାକୁ ପଡୁଥିବ ଆଉ।
ହୁଁ ହୁଁ। ଉ ତାକୁ ମାନେ
କଣ କହିଲ?
ଅ ପ ସେ ହାତୀକୁ ଖେଦିବା ପାଇଁ ସେ ବାଣ ଫାଣ ଫୁଟାଯାଏ। ତ ସେ ପଳେଇଯାଏ।
ଯୋଉ ନିଆଁ ଲଗେଇକିନା ପାଖରେ ହଲାନ୍ତି ନା, ଆମେ ସବୁ ଭିଡିଓ ଫିଡିଓ ରେ ଦେ ସେମିତି କରନ୍ତି।
ହଁ ନିଆଁରେ ବାଣ ଫୁଟାନ୍ତି। ଏଇ ତ ଏଇ ଶବ୍ଦ ନିଆଁ ଦେଖିକି ତ ସେ ପଳେଇଯାଏ।
ହଁ ହଁ। ସେ ବେଳେ ବେଳେ ପଳେଇ ଆସୁଥିବେ ଆଉ।
ହଁ ଅଁ।
ଅଲଗା ସବୁ ଆସ ଅଲଗା ଯୋଉ ଜୀବଜନ୍ତୁ ଆସନ୍ତି ନା ଖାଲି ହାତୀ?
ବାଘ ବି ମାନେ ଏବେ ଏବେ ଦେଖିବାକୁ ମିଳେ। ରାତିରେ ବୁଲନ୍ତି, ହଁ।
ଆପଣ ତ ସବୁ ଘରୁ ବାହାରୁ ନଥିବେ ରାତି ହେଲେ?
ହଁ, ମାନେ ସବୁଦିନ ଦେଖାଯାନ୍ତି, ନାଇଁ କି?
ଏ ବେଳେବେଳେ।
ହଁ ବେଳେବେଳେ।
କେତେ ବାଟ ତମର ସେଇଠୁ ଘରରୁ ଜଙ୍ଗଲ ରୁ ଘର କେତେ ବାଟ?
ଆ
ଚାରିପଟେ ଅଛି ଏକ କିଲୋମିଟର ଦି କିଲୋମିଟର ଏମିତି ହବ।
ମାନେ ଚାରି ଘର ଚାରିକର ଜଙ୍ଗଲ।
ହଁ ଅଁ।
ଓହୋ, ତମେ ଗାଁ ମଝିରେ ଚାରିକର ଜଙ୍ଗଲ।
ହୁଁ ଉଁ।
ତମେ ପୁରା ବହୁତ ଡ କର ଇଏ ଜାଗାରେ ଅଛ ଆଉ।
ହଁ, ଆମେ ଜଙ୍ଗଲରେ ଜଙ୍ଗଲରେ ଟିକେ ଛତୁ, ଛତୁ ଜାଣିଛ ନା?
ହଁ ହଁ ଛତୁ ଜାଣିଛି ଆମର, ଖାଉ ଆ
ଛତୁ, ହଁ ଛତୁ ହ ବାଉଁଶ ଛତୁ ଉ ସେ ବିଲୁଆ ଉଇ ଉଇ ଛତୁ, ଆଉ ମାନେ ପୁଟୁ କହନ୍ତି, ଗୋଲ ଗୋଲ ଥାଏ। ଗୋଲାକାର, ତାକୁ ମାନେ
ହଁ ଅଁ
ଉ ମାନେ ତାର ମାନେ ଟୋପାକୁ ଛଡ଼ାଇ, ମାନେ ମସଲା ଦେଇ କି ଭାଜିକି ଖାଆନ୍ତି।
ଛତୁ
ଉଁ, ପୁଟୁ କୁହନ୍ତି ପୁଟୁ
ସେଇ ମାନେ ଛତୁ ଭଳିଆ, ହଁ।
ନା ଛତୁ ତ ସେ ଛତୁ ତ ଅଲଗା ପ୍ରକାର ଦେଖିବାକୁ। ଏଇଟା ଗୋଲାକାର ଥାଏ।
ହୁଁ, ହୁଁ, ଟିକେ ଗୋଟେ, ଟିକେ ଲାଇନରେ ଥା। ଏଇ ଜଷ୍ଟ ସ୍କାନ କରିକି ପଠେଇଲି।
ହୁଁ।
ଲାଇ
ହାଲୋ।
ହାଲୋ ହଁ। ହଁ ମୁଁ କହିଲି ଆଉ କଣ ଅଛି ସବୁ ଜଙ୍ଗଲରୁ ସେପଟୁ ସବୁ ଆଣନ୍ତି?
ହଁ କାଠ ଆଉ କାଠ ଆଣନ୍ତି ନିଆଁ ଜଳେଇବାକୁ। ମାନେ ରାନ୍ଧିବା ପାଇଁ।
ହଁ ହଁ ତମର ସେପଟ ତ ଭଲ କିଛି କିଛି ନା ତମେ ଯେତେବେଳେ ଚାହୁଥିବ ସେତେବେଳେ ଯାଇକି ନେଇକି ପଳେଇ ଆସୁଥିବ।
ହଁ ଏ ସେ ଛତୁଟା ଏ ବର୍ଷା ମାସରେ ମିଳେ।
ଛତୁ।
ଆଉ ହଁ ଛତୁ ଏ ଏଇଟା ବର୍ଷା ମାସରେ ମିଳେ ଆଉ କାଠ ମାନେ ଶୁଖିଲା କାଠ କି କଞ୍ଚା କାଠ ହଉ। ଯେତେବେଲେ ଆଣିବି ଲେ ବି ଚଳିବି।
ହଁ ହଁ ଛତୁ ଟା କଣ ମରୁ ଯୋଉ ଅଲଗା ଦିନରେ କଉନା ମିଳେନି?
ନା ମିିଲନି ଏଇ ବର୍ ସରି ନ
ଅଲଗା ଜିନିଷ ତ ସବୁ ମିଳିଥିବ ଯୋଉ କଣ କୁହନ୍ତି ଲାଖ ଫାଖ ସବୁ ସେପଟେ ମିଳେ ନା?
ହଁ ଲାଖ କହିଲେ?
ଲାଖ ତମର କଣ କୁହନ୍ତି କ ଆଉ ଗୋଟେ କଣ ତା ନା ମୋର ମନେ ପଡୁନି, ସବୁ ଜଙ୍ଗଲରୁ ସବୁ ଆଣନ୍ତି ହଉ ହଉ।
କଣ ମାନେ ସେ କଣ ତିଆରି ହୁଏ?
ହ ଯଉ ଲାଖରୁ ଗୋଟେ କଣ ସବୁ କଣ ତ ସେଇଟା ମୁଁ ଭଲସେ ଜାଣିିନହିଁ, ମନେ ପଡନି ସେଇଟା ସବୁ ଜଙ୍ଗଲରୁୁ ମିଳେ ସବୁ।
ନା ସେ ଏଇଟା କଇଟା ମୁଁ ଶୁଣିନି।
ହଁ ହେଇଥିବ ମୁଁ ସେଇଟା କଣଟା ମୁଁ ଜାଣିନି ଭଲ ସେ। ମଧ୍ୟ ଆଣନ୍ତି ବୋଲି
ଆମ ଏଠି ସିଏ ସେ ଯୋଉ ସିନ୍ଦୁର ଲଗାନ୍ତିନି ହଁ ସେ ସିନ୍ଦୁର ଗଛ ବି ଅଛି ଆମ ଏ ସାଇଡରେ।
ସେଇଟା ସିନ୍ଦୁର କେମିତି ହୁଏ, ସେଇଟୁ ଆଣିକି କେମିତି କଣ ହୁଏ?
ହ ତାର ଫୁଲ କୁ ଦେ ତିଆରି କରନ୍ତି ଫୁଲକୁ ନେଇ ମୁଁ ତ ଜାଣିନି ମା ବାକି ଶୁଣିଛି ଫୁଲରେ ତିଆରି ହୁଏ ବୋଲି।
କେମିତି ତିଆରି ହୁଏ?
ଅ ସେଇଟା ମୁଁ ଜାଣିନି? ତ ମୁଁ କାହାକୁ ପଚାରିବି ତାପରେ କହିବି।
ହଁ ଯୋଉ ଝୁଣା ଫୁଣା ଆଣନ୍ତି ନା ଝୁଣା?
ନା ମୁଁ ଜାଣିନି।
ଆମ ଆଡ଼େ କଣ ଗୋଟେ ମିଳେ ଜଙ୍ଗଲରୁ ବହୁତ ଜିନିଷ ସେଟା ମନେ ପଡୁନି। ଜଙ୍ଗଲ ପାଖର ସବୁ ନେଇକି ଜଙ୍ଗଲ ଆଉ ଯୋଉ ଚନ୍ଦନ କାଠରେ ସେପଟେ ଥାଏ ନା ଚନ୍ଦନ ଗଛ?
ନା ଚନ୍ଦନ ଗଛ ନାହିଁ।
ଆଉ ହଁ।
ହଁ ଆମ ଏରିଆରେ ମହୁଲ ଗଛ ଅଛି। ମହୁ ହଁ ମହୁଲ କହନ୍ତି। ଅଁ ମହୁଲ ମାନେ ମହୁଲ ହେ ସେ ଗଛର ଫୁଲ।
ହଁ।
ଆଉ ସେ ସେଥିରେ ମଦ ତିଆରି ହୁଏ।
ମହୁଲ ତା ଗଛ ଗୁଡା କୋଉ ଭଳିଆ?
ବଡ ବଡ ଅଛି, ମୋଟା ମୋଟା ଅଛି, ଆଉ ହଁ ତାର ଫଳକୁ ହୁଁ ଆମେ ଡୁରି ବୋଲି କହୁ।
ହଁ।
ତା ଦେହରେ ତେଲ ବାହାରେ। ସେ ତେଲକୁ ରାନ୍ଧିକି ଖାଆନ୍ତି ମଧ୍ୟ ଆଉ ଗୋଡ ହାତରେ ବି ମାଖନ୍ତି।
ଓ ହୋ।
ମାନେ ମ ମହୁଲ କୁ ଅଣାନ୍ତି ଆଉ ସେ ସୁଖାଇକି ଦୋକାନରେ ବିକ୍ରି କରନ୍ତି।
ହୁଁ। ଆଉ ସବୁ କଣ ଜଙ୍ଗଲ ସବୁ ଆଣନ୍ତି? ଯୋଗୁରା ମାନେ ଆଣିକି କିଛି ଯୋଉ ଜିନିଷ ଗୁଡା ସବୁ ବିକ୍ରି କରିକି ମାନେ ଚଳେଇ ପାରିବେ ଲୋକ?
ହଁ। ତ ମୁ ବ ଆଁ କାଠ ଛତୁ ବାଉଁଶ ଓ ମାନେ ଔଷଧୀୟ ଗଛ ବି ଅଛି ଆମ ତ ସବୁ କିଛି ଜାଣିନି?
ଔଷଧ ଗଛ ସବୁ ଅଲଗା ଲୋକ ସବୁମାନେ ଯୋଉ ମାନେ ବଡ ବଡ ଲୋକ- ଲୋକମାନେ ଚିହ୍ନିଥିବେ? ହଁ ସେମାନେ ସବୁ ଆଣୁଥିବେ ଆଉ?
ହଁ।
ହୁଁ।
ଆଉ କଣ କଣ କହନ୍ତି, ମୁଁ ମାନେ ବେଶୀ ଜାଣିନି?
ହଁ ହଁ ବଡ ଲୋକମାନେ ସବୁ ଜାଣିଥିବେ ଆଉ।
ହଁ। ବର୍ଷା ହେଉଛି କି ହେଉନି?
ବର୍ଷା ହଉଥିଲା ବର୍ଷା ହଉଛି। ଆଜି ଇ କାଲି ହେଇଥିଲା ଆଜି ହେଇନି। କାଲି ତ ବହୁତ ଜୋର ବର୍ଷା ହଉଥିଲା ସନ୍ଧ୍ୟା ବେଳେ ଘଡଘଡି ବର୍ଷା ଜୋର ହଉଥିଲା ଆଜି ଗୋଟେ ହେଇନି ତଥାପି ଜୋର ଗରମ ହଉଛି।
ହୁଁ କେବେ ଆମ ସାଇଡରେ ଗଡ ଗଡି ମାନେ ବନ ମାରିବା ମାନେ ଷ୍ଟାର୍ଟ ହେଲାଣି।
ଆଉ ସେଇପଟେ ହଉଛି ବର୍ଷା
ହଁ ବର୍ଷ ହଁ ବର୍ଷା ହେଇନି
ହଁ ହଁ।
ଆଉ ତମର ରୋଷେଇ କରନ
ହଁ ମୁଁ ରୋଷେଇ କରେ।
ହ ଆରମ୍ଭ ହେଲାନି କି ଏବେ ଖାଇବା ରା-ରା-ରାତି ସମୟଟା
ନା ରାତିଟା ରାତିରେ ହେଇନି। ନା ହେଇନି ରୁଟି ହବ ଆମର ଆଉ। ରୁଟି ତ ଭଜା ଫଜା କଣ ହବ ଆଉ। ଭଜା କି ତରକାରୀ କଣ ହବ। ଆଉ ଟିକେ ଗଲେ ଆଟା ବେଳକୁ କରିବି ଆଉ।
ହୁଁ ହୁଁ। ହୁଁ
ଆଠଟା କୁ ହବ ଖରାଏଳେ କରିଥିଲି। ଆଠଟା ବେଳକୁ କରିବୁ ଆଉ।
ହଁ। ଆଉ କଣ କୁହ?
ଦେଲାଣି ବୋଧେ?
ହଁ ମାମା କରୁଛନ୍ତି। ଭା ତ ହେଇ ସାଇଲାଣି। ହଁ ହଁ ମୁଁ ଯାଇ ମୁଁ ସୋମ ଦିପହର ଟା ଖାନା ଏମିତିଆ ମୁଁ ଖାଇବା ତିଆରି କରେ। ଏବେ ମୁଁ ଟ୍ୟଉସନ କରେ ତ ମାମା କରନ୍ତି।
ଆଉ ଚିକେନ୍ ଏଗୁଡା ସବୁ ମାଛ ଏଗୁଡା ସବୁ ଶିଖି ଛନା ନାଇଁ?
ନା। ଆମ ଘରେ ସେ ସବୁ ଚଳେ।
ଖାଓନି?
ନା ଖାନ୍ତିନି। ନା ଖାନି।
ତମେ ଖାଓନି, ଅଲଗା ସମସ୍ତେ ଖାଆନ୍ତି ନା ଖାଆନ୍ତିନି?
ନା ନା ଖାଆନ୍ତିନି।
ଓ ପୁରା ତମର କେହି ଖାଆନ୍ତିନି?
ହଁ।
ଓ।
କାହିଁ କଣ ପାଇଁ ଖାଓନି, ମାନେ କିଛି ଇଏ ନେଇ ମାନେ ନେଇଛ ନା ସେମିତି ଭଲ ଲାଗେନି?
ହଁ ହଁ, ଏମିତି ପୂଜା କରୁ।